ହ୍ୟାଲୋ ସାଙ୍ଗ ହ୍ୟାଲୋ ହଁ ଏଇ ବସିଛି। ତମେ କଣ କରୁଛ?
ମୁଁ ବୁଲୁଚି।
କୁଆଡେ?
ସାଉଦିରେ।
ଆଚ୍ଛା ସାଉଥି ଯାଇଛ?
ହଁ।
କଣ କରିବା ପାଇଁ?
ଚା ପିଇବା ପାଇଁ ପୁନାଫା ଚକଲେଟ ଭାଇରାଲ ହେଇଛି ଦୁବେଇ ବି ଯିବି।
ଆଛା ତମେ ଦୁବାଇ ବି ଯାଉଛ।
ହଁ ତମେ ବି ଆସ ମୋ ପାଖକୁ।
ହ ତମେ ସେଇ ଚକୋଲେଟ ମୋ ପାଇଁ ଆଣିବ ହେଲା।
ହଉ ହଉ ନେଇକି ପଡେଇ ଯିବି ଚକୋଲେଟ ଟା।
ଆଛା ଆଉ ତମେ କୋଉଠି ଯିବ ପ୍ୟାରିସ ଯିବ?
ଆ ମୁଁ ଲଣ୍ଡନ ପଳେଇ ଯିବି ନହେଲେ।
ହଁ ଲଣ୍ଡନ ପ୍ୟାରିସ ଦିଟାରେ ବୁଲିକି ଆସିବ ତାପରେ ମତେ କହିବ କେମିତି କଣ ଲାଗିଲା ଆଉ।
ଅଁ ହଁ ମୁଁ ସବୁଆଡେ ବୁଲିକି ଆସିବି ଆଉ କଣ।
ଆଚ୍ଛା ତମେ ସାଉଦିରେ ଖଜୁର ଖାଇବା ପାଇଁ ଯାଉଛ ତମେ ଚା ପିଇବା ପାଇଁ ଯାଉଛ ତମକୁ ଚା ଭଲ ଲାଗେ।
ନା କଫି କଫି ପିଇବି ଏବେ ଏବେ ଚା ର କ୍ୟାନସେଲ ହେଇଗଲା କି କଫି ପିଇବି।
ଆଛା ଏବେ ସାଉଦିର କୋଉ ଜାଗାରେ ଅଛ?
ଏବେ ମୁଁ ମୁଁ ସାଉଦିରେ ନୁହେଁ ଏବେ ମୁଁ ଦୁବାଇରେ ଅଛି ମୁରଜଖାଲିଫା ପାଖରେ ବସିଛି। ତମ ସାଙ୍ଗରେ କଥା ହଉଚି।
ଆଚ୍ଛା କେମିତି ଲାଗୁଛି?
ବଢିଆ ଲାଗୁଚି।
ଓହୋ ଆଉ ସପିଂ ଫପିଂ କରିଲଣି।
ହଁ ସପିଂ କ କଣ କହୁଛନ୍ତି ସେଟା ମୁଁ ଭୁ ଭୁଲି ଯାଇଛି ଯୋଉ ବୋରଖା ବଡିଆ ଥାଏନି
ହଁ ହଁ ଆଚ୍ଛା। ଆଉ କଣ କଣ ନେଇଛ ଆଛା।
ଆଉ ଗୋଟେ ଚପଲ ନେଇଦେଇଛି ଆଉ ମେକଅପ୍ ବକ୍ସ ନେଇଦେଇଛି। ଆଉ ଏତିକି ନିଁ ଆଉ ମୋର ସବୁ ପଇସା ଖର୍ଚ୍ଚ କରିଦବ କି?
ଆଚ୍ଛା। ଏତେ କଣ ପାଇଁ ଆଣିଥିଲେ ଖାଲି ବୁର୍ଖା ଟା ଆଣିଥିଲେ ହେଇଯାଇଥାନ୍ତା ଆଉ ଏରା ମେକପ ଫେକପ ମୁଁ ଏଁ ନାଇଁ ହଉନି।
ହଉନି ତ ଠିକ ଅଛି ଦେଖିବା। ମେକଅପ ହଉନ ଠିକ ଅଛି ନେଲସ ନେଇଯିବି ତମ ପାଇଁ।
ହଁ ମୁଁ ନେଲ୍ସ ଲଗାଏ ତମେ ନେଲ୍ସ ନେଇକି ଆସିବ।
ଠିକ ଅଛି।
ଆଚ୍ଛା ତମର ନେଲ୍ସ କେମିତିଆ ତମେ ଯୋଉ କହୁଥିଲ ତମର ନେଲ୍ସ ଲଗେଇବା ପାଇଁ ଲଗେଇଥିଲ। ସେଦିନ
ହୁଁ!
ମଜା କରିଲ!
ବହୁତ ମଜା ଆସିଲା, ଏତେ ବଡ ବଡ ନଖ ହେଇଯାଇଥିଲା ମୋର! ମୁଁ ପୁରା ଦଶଟା ହାତରେ ପୁଣି ଲଗେଇ ଦେଇଥିଲି
ହଁ ମୁଁ ପାଞ୍ଚଟା ସବୁବେଳେ ଗୋଟେ ବାଁ ହାତରେ ଲଗେଇଏ କାର କଣ ଡାହାଣ ହାତରେ ଲଗେଇଲେ ମୁଁ ଯଉ ହେଭି ଡ୍ରେସ୍ ପିନ୍ଧିଥାଏ ମାନେ ସମ୍ଭାଳି ପାରାରେ ନାହି ସେଇ ଦେମୁ ଏଥର ଲଗେଇ!
ପୁଁ ପଖରିିତେ ଲଗାଇ
ଆଚ୍ଛା।
ଆଉ ତମ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି।
କଣ ଖାଇଥିଲ?
ମୁଁ କଣ ଖାଇଥିଲି? ଥିଲି ମୁଁ ଆଜି ଖାଇଥିଲି ଖିଚିଡୀ ଆଉ ଆଳୁ ଭଜା।
ହୁଁ।
ତମେ କଣ ଖାଇଥିଲ?
ମୁଁ ମୁଁ ଖାଇଥିଲି ଚା ବିସ୍କୁଟ୍ ନଡୁଆ।
ତୁମେ କ ଭା-ଭାତ ରୁଟି ଫୁଟି ଖାଇ ନା?
ନା ମୁଁ ସକାଳେ ରୁଟି ଖାଏନା।
ଓହୋ ନହେଲେ ଝଡିଯିବ, ପୁଣି ତମେ ତ ଏମିତିରେ ଝଡା ଝଡି ଅଛ ପୁଣି ଅଧିକ ଝଡିଯିବ।
ମତେ ପତଳା ବହୁତ ପସନ୍ଦ।
ମତେ ବି ପସନ୍ଦ କିନ୍ତୁ ଏତେ ବି ହେଲେ ମତେ ଭଲ ଲାଗେନି କାରଣ କୌଣସି ଡ୍ରେସ୍ ମା ଭଲ ଲାଗିବନି ମତେ ସେଆ କୌଣସି ଡ୍ରେସ ଭଲ ଲାଗୁନି ପିନ୍ଧିଲେ।
କାହିଁକିି?
କାରଣ ବହୁତ ପତଳା ହେଇଯାଇଚି ପା।
ହୁଁ।
ହଁ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସମସ୍ତଙ୍କର ଦେହ ଭଲ ଅଛି।
ମା କଣ ତମର।
ଆମର ସାଧା ତରକାରୀ ହେଇଯାଇଛି ଭାତ ହେଇଯାଇଚି। ଛି ଆଉ ଯୋଉ ଆମର ଧର ଚିକେ ମଟନ୍ ର ଚଟନୀ କୁଟାହେଇକି ତାପରେ ଖାଅ ମାନେ ନିଶା ସାଧା ତରକାରୀରେ ଖାଇଲେ ବଢିଆ ଲାଗେ ମତେ।
ଓ।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
ଆଉ ମୁଁ ଆ-ଆମ ଘରେ ଆଜି ବିରିୟାନୀ ତିଆରି କରିଦେବୁ । ଆମ ମା କହୁଥିଲେ ବିରିୟାନୀ ତେ ତିଆରି କରିବେ।
ଆଜି ଆଜି ତମ ଘରେ କଣ ଅଛି କି?
ନା ସେମିତି ମନ ଲାଗିଲା ବିରିୟାନୀ ଖାଇବା ପାଇଁ ସେଇଥିପାଇଁ!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
ଆଉ
ଆଉ ଆମ ଘରକୁ ବୁଲିବା ପାଇଁ ଆସିବ କେବେ?
ମୁଁ ମୁଁ ଦେଖିବି କାଲି ଯିବି ତମ ଘରକୁ ବୁଲିବା ପାଇଁ।
ହଁ ତମର ବି ସେଇଠି ଗୋଟେ ସାଙ୍ଗ ଅଛି ଯିଏ ଆମ ଘରେ ବନ୍ଧୁ ହବ ତା ସହିତ ପଲେଇଆ ସେ ବୁଲି ବାଲିକି ଯିବ ଆଉ।
ହୁଁ ଠିକ ଅଛି ଦେଖିବା।
ହଁ।
। ଦେଖିବା ଯିବା ତମ ଘରକୁ କାଲି ଯିବା ଆଉ ତମେ ମେହେନ୍ଦୀ ଲଗେଇବାକୁ କହୁଥିଲ ନା!
ହଁ ମୋ ଭଉଣୀର ଯୋଉ ବାହାଘର ଅଛି ତମେ ଆସିକି ତାକୁ କୁ ମେହେନ୍ଦି ଲଗେଇଦବ।
ହଁ ହଁ ଲଗେଇଦେବି।ତମେ ମୋ ପାଖକୁ ଆସିଲେ ଲଗେଇଦବି ମୁଁ ଯାଇପାରିବିନି।
ଆଚ୍ଛା ସେତେ ଦୁହ୍ଲନ୍ ଥିବ ସେତ ଯାଇ ପାରିବନି ନହେଲେ ଅଲଗା କାହାକୁ କହିବାକୁ ପଡିବ ଆଉ।
ବା ମା ଛାଡ଼ିବେନି ଜମା ବି।
ଆଚ୍ଛା।
କିଏ ନ ନବ?
କୁ ଆସିବ ମୋ ଭଉଣୀର ଅଛି ମୋ ଭଉଣୀର ବାହାଘର ।
ତମେ ଯେବେ ଡାକିବ ମୁଁ ଯିବି।
ଆଚ୍ଛା ମୁଁ ପା ଡାକୁଛି ତମେ ଆସିବ ପା। କୋଉ ତାରିଖ ଚାରି ତାରିଖରେ ଅଛି।
ଚାରି ତାରିଖ ଦିନ ଅଛି?
ହଁ।
ତମ ନିଜ ଭଉଣି ତ!
ନା ମୋ ନିଜ ଭଉଣୀ ନୁହେଁ।ମୋ ନିଜେ ଭଉଣୀ ମାନେ ବାହା ହେଇଯାଇଛି।ମାନେ ମୋ କଜନ।ଆମେ ମିଶିକି ରହୁଛୁ ନା।
ହୁଁ ତମେ ମୋ ଡାକୁଛ ସେ ଡାକିନାହାନ୍ତି ମୁଁ ଯିବି ସେ କହିବେ ଇଏ କିଏ?
ଆରେ ନା ସେମିତି ନୁହେଁ।ସମସ୍ତଙ୍କୁ ଇଏ ଦିଆଯାଏ ସେ ମିଠା ଗୁରା ଦିଆଯାଇଛି। ମାନେ ଧର ମୋର ସାଙ୍ଗ ମୋ ଭଉଣୀର ସାଙ୍ଗ ତା ଭଉଣୀର ସାଙ୍ଗ ସମସ୍ତେ ସମସ୍ତଙ୍କ ସାଙ୍ଗ ମାନଙ୍କୁ ଡାକିବେ ବୋଲି ହେଲା। ହଁ ଆମର ବାହାଘର ହୁଏ।ଆମ ଘରେ ସମ ମୋ ବୋଉ ଆଉ ମୋ ସାନ ବୋଉ ସମସ୍ତଙ୍କୁ ମିଠା ଦେଇ ଦିଅନ୍ତି କ କହିଛନ୍ତି ସମସ୍ତେ ସମସ୍ତଙ୍କ ସାଙ୍ଗ ମାନଙ୍କୁ ଡାକିବ। ।
ହୁଁ।
ହୁଁ।
ସମସ୍ତେ ସାଙ୍ଗ ମାନଙ୍କୁ ଡାକିବ ହଉ ତମେ ମତେ ଡାକିଲ ମୁଁ ଯିବି।
ହଁ।
ହଁ
ତମେ ପଳେଇ ଆସିବ ଆଉ ତମର ଯୋଉ ସେଇଠି ବନ୍ଧୁ ଅଛନ୍ତି ତା ସହିତ ପଳେଇ ଆସିବ।
କଣ କୋଉ ବନ୍ଧୁ ଅଛନ୍ତି?
ତମ ଗାଁ ରେ ବା ଆମର ଆମର ଜଣେ ବନ୍ଧୁ ଅଛନ୍ତି ତାଙ୍କ ସହିତ
ହୋ। ସଚରେ ଯିବି ତ?
ହଁ ସତରେ ନହେଲେ ମୁଁ ତମ ବୋଉ କୁ ପଛରେ ନହେଲେ କଲ୍ କରିକି କହିବି ସେ ଛାଡିବେ‌। ହଉ।
ହଁ-ହଁ ଠିକ ଅଛି ବୋଉକୁ କହିଦବ।
ହଁ।
ହୁଁ ଆଉ ଯୋଉ ଏ ଯୋଉ ଆମ ଘର ପାଖରେ ମୋର ସାଙ୍ଗ ଅଛି ସିଏ ଯିବ?
ହ
ଅ ତାଙ୍କ ସହିସ ମୁଁ ପଳେଇ ଯିବି।
ସେ ତମ ଗାଁ ରରୁ ବହୁତ ପିଲା ଆସିବେ ତମ ଗାଁ ର ମୋର ଦି ଜଣ ସାଙ୍ଗ ଅଛନ୍ତି ସି ଆସିବେ। ଆହୁରି ତିନି ଜଣ ମୋ ସାନ ଭଉଣୀ ର ସାଙ୍ଗ ସେ-ସେ ତିନି ଜଣ ଆସିବେ। ଆଉ ଯୋଉ ଆମର ବନ୍ଧୁ ଅଛନ୍ତି ସେ ଆସିବେ ପୁଣି ତମେବି ଯଦି ଆସିବ ପଳେଇ ଆସିବ।
ହଉ ମୁଁ ଆସିବି-ଆସିବି ତମ ସାଙ୍ଗରେ। ତମ ତମେ ଏତେ ଭଲରେ ଡାକିଲ ମୁଁ କାହିଁକି ଯିବିନି ଯିବି।
ହଁ ହୁଁ। ହୁଁ।
ଆଉ ତମେ ଆଉ କୋଉଠି ବୁଲିବାକୁ ଯାଇନ?
ନା ମୁଁ କୋଉଠି ଆଉ ବୁଲିବାକୁ ଯାଇନି ତମେ ଯାଇଥିଲ?
ହଁ ମୁଁ କହିଥିଲି ନା ମୁଁ ରଜ ଦିନ ଯାଇଥିଲି।
ଆଚ୍ଛା ମୁଁ ବି ଆଜି ବି ଗୋଟେ ଜାଗାକୁ ଯିବାର ଅଛି।
ହୁଁ ଯାଅ-ଯାଅ ବୁଲି ବୁଲିକି ଆସ ଯାଇକି।
ଆମ ଯୋଉ ପାଖ ଯୋଉ ଗାଁ ପାଖରେ ଗୋଟେ ଯୋଉ ମଲ ଅଛି ସେଇଠି ଡୋଡ଼ି ଲାଗିଛି ବଢ଼ିଆ ଲାଗୁଛି ତମେ ସେଇଠି ମୁଁ ସେଠି ଗୋଟେ ଲେଡିସ୍ କର୍ଣ୍ଣର ଅଛି ଆମେ ଲେଡିସ୍ କରନର କୁ ଯାଉଛୁ ଆଉ ସେ ଡୋଡିରେ ଖେଳିକି ଆସୁଛୁ। ହ୍ୟାଲୋ। ହ୍ୟାଲୋ। କଣ କେରାସିନ ହେ ରଖ ଥା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାଙ୍ଗ କୁଆଡଆ ଗଲୁ।